ହାଲୋ।
ହାଲୋ।
ହଁ ଦୈ-ଦୈନନ୍ଦିନ ଜୀବନରେ କଣ କର?
ନମସ୍କାରେ ବନ୍ଧୁ ସୁପ୍ରଭାତ। ମୁଁ ଜଣେ ବ୍ୟକ୍ତି ପ୍ରତିଦିନ ସକାଳୁ ଉଠେ। ଉଠିବା ପରେ ମୁଁ ମୋର ନିତ୍ୟକର୍ମ କରେ। ଯଥା। ଦାନ୍ତ ମାଜେ ଏବଂ ସ୍ନାନ କରେ। ଏବଂ ତାପରେ ମୁଁ ସକାଳ ଜଳଖିଆ ଆରମ୍ଭ କରେ। ମୁଁ ପ୍ରତିଦିନ ବିଭିନ୍ନ ପ୍ରକାରର ଜଳଖିଆ ଖାଏ। ବିଭିନ୍ନ ପ୍ରକାର ଜଳଖିଆ ସବୁଦିନ ଅଲଗା ପ୍ରକାରର। ମୋର କାମ କାମ କରିବାକୁ ଗଲେ କିଛି ନାହିଁ। ସକାଳ ଆଠଟାରେ ମୁଁ ମୋର ମନ ହେଲେ ଟିକେ ବୁଲିବାକୁ ଯାଏ ବୁଲିବାକୁ ମତେ ବହୁତ ଭଲ ଲାଗେ। ମୁଁ ଯଦି ବୁଲିବି କେତେବେଳେ କେମିତି
ଖାଇକି ଯାଉ।
ମୋତେ ଏକୁଟିଆ ବୁଲିବାକୁ ଜମା ବି ପସନ୍ଦ ନୁହେଁ। ଥରେ ମୁଁ ଏମିତି ବୁଲୁ ବୁଲୁ ମୁଁ ଆମ୍ଭ ଘର ଠାରୁ ଦଶ କିଲୋମିଟର ଚାଲି ଚାଲି ପଳାଇଲି। ସେଠାରୁ ଆସି ଆସି ଆସି ଲେଟ୍ ହୋଇଗଲା ଆଉ ଏବେ ତୁମ କଥା କୁହ ବନ୍ଧୁ।
ଠିକ୍ ଅଛି ଠିକ୍ ଅଛି ସୁପ୍ରଭାତ ଅ ହ ମାମୁଁ ଘରେ ଥିଲାବେଳେ ମୋତେ ଅ ମୁଁ ବି ସେମ୍ ଅ ସକାଳୁ ଉଠେ ଏ ଦାନ୍ତ ମଝେ ସ୍ନାନ କରେ। ଉ ସକାଳ ଜଳେଖିଆ ଅ କରେ। ମୁଁ ସେମତିଆ ମାମୁଁ ଘରେ ଥିଲାବେଳେ ମୋତେ ଭଲ ଲାଗେ ନାହିଁ। କାରଣ ଏକୁଟିଆ ମୋତେ ଭଲ ହିଁ ଲାଗେ ନାହିଁ। ଅ କିନ୍ତୁ ସକାଳ ଜଳେଖିଆ ପରେ ମୁଁ ନିଜେ ନିଜ କାମ କରେ। ସକାଳେ ସକାଳେ ଖାଲି ପେଟରେ ରହି ହେବନି କିଛି ନା କିଛି ଖାଇଆକୁ ପଡିବ। ସବୁଦିନେ ଅଲଗା ଅଲଗା ଜଳେଖିଆ ଖାଏ। ଏବେ କୁହ ଅ ଓଡିଶାର ଶିକ୍ଷାର ବିକାଶ ଉପରେ। କିଛି କୁହ?
ସାଧାରଣତଃ କହିବାକୁ ଗଲେ ଓଡ଼ିଶାରେ ଶିକ୍ଷାର
ଟକେ ସ୍ପିଡ଼ରେ କହ
ଓଡିଶାରେ ଶିକ୍ଷାର କଥା ନ କହିଲେ ଭଲ। ପ୍ରାଚୀନ କାଳର ପାରମ୍ପରିକ ଟୋଲ୍ ଓ ଗୁରୁକୁଳ ଶିକ୍ଷାଠାରୁ ଆରମ୍ଭ କରି ଆଧୁନିକଜ ବୈସାୟିକ ଏବଂ ଡିଜିଟାଲ ଯୁଗ ପର୍ଯ୍ୟନ୍ତ ଏକ ସୁଦୀର୍ଘ ଯାତ୍ରା ଅଟେ। ରାଜ୍ୟରେ ଶିକ୍ଷାର ଇତିହାସ ଓ ବିକାଶର ମୁଖ୍ୟ ମୁଖ୍ୟ ଧାରାଗୁଡ଼ିକୁ ବିଭକ୍ତ କରେ ପ୍ରଥମରେ କହିବାକୁ ଗଲେ ପ୍ରାକ୍ ଆଧୁନିକ ଯୁଗ ମାନେ ପାରମ୍ପରିକ ଶିକ୍ଷା, ଦ୍ଵିତୀୟରେ ବ୍ରିଟିଶ ଶାସନ ସମୟରେ ଆଧୁନିକ ଶିକ୍ଷାର ପ୍ରସାର, ଏବଂ ତୃତୀୟରେ ସ୍ୟାଧୀନତା ପରବର୍ତ୍ତୀ ବିକାଶ। ଚତୁର୍ଥରେ ଆଧୁନିକ ଯୁଗ, ବା ବିଜ୍ଞାନ, ବୈଷୟିକ ଜ୍ଞାନ ଏବଂ ଉଚ୍ଚଶିକ୍ଷା। ଖାଲି ଶିକ୍ଷାର ବିକାଶ ହୋଇଗଲେ ସମାଧାନ ହୋଇଯିବନି।
ଅ ସେଥିପାଇଁ ସେଥିପାଇଁ ଅନେକ କିଛି କରିବାକୁ ପଡିବ ଶିକ୍ଷାର ବିକାଶ ହେଲେ ଅ ଦେଶର ବିକାଶ ହେବ ସତ କିନ୍ତୁ ବେକାରୀ ହାର ବୃଦ୍ଧି ପାଇଯିବ ଶିକ୍ଷା ଶିକ୍ଷାର ବିକାଶ ସକାଶ ଶିଳ୍ପର ବିକାଶ ହେବା ଦରକାର। ଅ ଶିକ୍ଷାର ବିକାଶ ହେଲେ ଶିକ୍ଷା ଶିକ୍ଷା ନେଇଥିବା ବ୍ୟକ୍ତି ଉପକୃତ ହେବେ ରାଜ୍ୟର ବେକାରୀର ହ୍ରାସ ପାଇପାରିବ। ଦେଶରେ କିମ୍ବା ରାଜ୍ୟରେ ବେକାରୀ ହାର ଅ ହ୍ରାସ ପାଇଲେ ଦେଶ ଓ ରାଜ୍ୟ ବହୁତ ଆଗକୁ ଯାଇପାରିବ।
ଅ ଏବେ ଏବେ ତୁମ କଥା କୁହ? ଆଗୁଆ ବାପାଟା ଦେଖାହେଲେ ସେ ହୁଁ
କେଉଁ ପ୍ରକାର ଧାରଣା ରହିଛି ତାଠାରୁ ମନର କଥା କହିବ। ମନ ଯଦି କିଛି ଖରାପ ଥିବ କାହାକୁ ଗୀତ ପସନ୍ଦ କରି ମନକୁ ବୁଝାନ୍ତି। ତ କିଏ ଟିଭି ସିରିଏଲ୍ ହେଉ ବା କିଏ ବୁଲାବୁଲି କରିବାକୁ ବୁଲାବୁଲି କରି ମନକୁ ଆନନ୍ଦ କରନ୍ତି ଏମିତି ବିଭିନ୍ନ ପ୍ର ପ୍ରକାରର ଜିନିଷ ଅଛି ଯାହା ମନକୁ ଆନନ୍ଦିତ କରେ।
ହୁଁ
ଓଡ଼ିଶାରେ ପ୍ରସିଦ୍ଧ ଜାଗା ଗୁଡ଼ିକ ନାଁ କୁହ?
ଓଡ଼ିଶାରେ ସାଧାରଣତଃ କହିବାକୁ ଗଲେ
ହୁଁ ପ୍ରଥମେ ଶ୍ରୀ ଜଗନ୍ନାଥ ମନ୍ଦିର ଆସିବ। ହଁ ଯେଉଟା କିି ପୁରୀରେ ଅବସ୍ଥିତ। ସେଥିମଧ୍ୟରୁ ମତେ ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଭଲ ଲାଗେ।
ଏମିତି ବି ଅନେକ ଗୁଡିଏ ମନ୍ଦିର ହେଉ କିମ୍ବା ପାର୍କ ମତେ ବହୁତ ଭଲ ଲାଗେ। ମୁଁ ଯେବେ ଭୁବନେଶ୍ଵର ଯାଏ ସେଠି ବାବା ଲିଙ୍ଗରାଜଙ୍କ ଦର୍ଶନ କରିକି ଆସେ ଏମିତି ବହୁତ ମନ୍ଦିର ହଉ। ଅ କିମ୍ବା ଅନ୍ୟ କିଛି ସବୁ। ଅଧିକ ମାତ୍ରାରେ ଭୁବନେଶ୍ୱର ରେ ହେବ ଅଛି। ଅ ତୁମ ପସନ୍ଦର ଜାଗା କୁହ?
କହିବାକୁ ଗଲେ ମୋର ଓଡିଶାର ପ୍ରାୟତଃ ସମସ୍ତ ଜାଗା ଭଲ ଲାଗେ। ସେଥିମଧ୍ୟରୁ ମୋତେ ଖିଚରୀଶ୍ୱରୀ ବହୁତ ଭଲ ଲାଗେ।
ହ
କାରଣ ସେଠି ପ୍ରାୟତଃ ଜଙ୍ଗଲ ଜାଗା ସେଠି ଅନେକ ପ୍ରକାରର ଜୀବ ଯିବ ଯନ୍ତୁ ଦେଖାଯାଏ ପକ୍ଷୀ ମାନଙ୍କର କୋଳାହାଳ ଲାଗି ରୁହେ। ତେଣୁ କରି ମତେ ସେଇ ଜାଗାଟି ବହୁତ ଭଲ ଲାଗେ। କହିବାକୁ ଗଲେ ମା ଖିଚକେଶ୍ଵରୀଙ୍କ ମନ୍ଦିରର ମନ୍ଦିର ଆମ ଓଡ଼ିଶା ତ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ଏହା ପ୍ରାୟତଃ ଆମ ଘରଠାରୁ ଦୁଇଶହ ର ଦୁଇଶହ ତିରିଶ କିଲୋମିଟର ଭିତରେ ହବ। ତୁମର କେଉଁ ଋତୁ ପସନ୍ଦ?
ଅ ଆମର କହିବାକୁ ଗଲେ ଆମେ ଛଅଟି ଋତୁ ମଧ୍ୟରୁ ଆମେ ତିନୋଟି ଋତୁ ପ୍ରାୟତଃ ଅନୁଭବ କରୁ। ହଁ ଯୋଉଟା କିି ଆମର ଖରା ଆ ହେଇଗଲା। ମାନେ ଖରା ଟା ଗ୍ରୀଷ୍ମ ଋତୁ ଆ ବର୍ଷା ଋତୁ କ ଶୀତ ତ ଋତୁ ମୋତେ ଶୀତ ଋତୁ ପସନ୍ଦ। କାରଣ ଏହି ଋତୁରେ ଦିନ ଛୋଟ ଥାଏ। ସବୁ ଜାଗା ବୁଲିବା ପାଇଁ ବି ଉପଯୁକ୍ତ। ଉପଯୁକ୍ତ ମନେ କରେ ମୁଁ ଖରାଦିନେ ଖରାର ଭୟ ଥାଏ ବର୍ଷା ଦିନେ ବର୍ଷାର କିନ୍ତୁ ଶୀତ ଦିନେ ଶୀତ ଲାଗୁଅଛେ ବୁଲିବାକୁ ଭଲ ଲାଗେ। ତ ଅ ତାପରେ
ଆଚ୍ଛା ତୁମ ପସନ୍ଦର ଖାଦ୍ୟ କଣ କୁହ?
ପସନ୍ଦର ଖାଦ୍ୟ ହୁଁ ଓଡିଶାରେ ପ୍ରାୟତଃ ରସଗୋଲା ପ୍ରସିଦ୍ଧ। ମତେ କିନ୍ତୁ ଟିକେ ଅଲଗା ଜିନିଷ ପସନ୍ଦ। ଅ ଯେଉଁଟା କିି ଏ ଷ୍ଟିମ୍। ସାଧାରଣତଃ ଷ୍ଟିମ ମଇଦା ସୁଜି ରୁ ତିଆରି ହେଇଥାଏ। ଏମିତି ଆହୁରି ଜିନିଷ ଅଛି। ଯାହାକୁ ବର୍ଣ୍ଣନା କରିବା ସମ୍ଭବ ଅସମ୍ଭବ। ସେମିତି ପୋଡା ପିଠା ଏଣ୍ଡୁରି ପିଠା ଚକୁଳି ପିଠା ମଣ୍ଡା ପିଠା ଇତ୍ୟାଦି। ଏଇସବୁ ଆଉ ତୁମର ଖାଦ୍ୟ କଣ ପସନ୍ଦ?
ମୋର ପସନ୍ଦର ଖାଦ୍ୟ ହେଉଛି ପଖାଳ। ସେଇଟା ଓଡ଼ିଶା ଘରର ପ୍ରମୁଖ ଖାଦ୍ୟ। ପଖାଳ ସହିତ ଶାଗ ଭଜା କିମ୍ବା ବଢି ଚୂୁରା ମାଛ ଭଜା ମିଳିଗଲେ କି ଆନନ୍ଦ। ଦହି ପଖାଳ ଟିକେ ଅଲଗା ଧରଣର। ଦହି ପଖାଳ ସହିତ ପୋଟଳ ଭଜା ମିଳିଗଲେ ଦହି ପଖାଳ ଜମିଯିବ। ଏହା ଖାଇବା ଦ୍ଵାରା ଦେହ ଥଣ୍ଡା ସହିତ ମନ ପ୍ରଫୁଲ୍ଲିତ ହୋଇଥାଏ ସବୁ କାର୍ଯ୍ୟରେ ମନ ଲାଗେ, ତୁମକୁ କେଉଁ ପର୍ବ ଭଲ ଲାଗେ?
ମତେ ଏ ଆମ ଓଡିଶାରେ ବାର ମାସରେ ତେର ପର୍ବ। ପାଳନ କରାଯାଏ, ସେଥିମଧ୍ୟରୁ ଓଡିଶାରେ ରଥ ଯାତ୍ରା ହଉଛି ଏ ପ୍ରମୁଖ ପର୍ବ ଏହାକୁ ଛାଡିଦେଲେ ଓଡିଶାରେ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଏ ରଜ ପର୍ବ ହେଲା ଦୀପାବଳି ହେଲା। କୁମାର ପୂନେଇଁ ହେଲା ଦୁର୍ଗା ପୂଜା ହେଲା। ମୋତେ ରଜ ପର୍ବ ବୋହୁତ୍ ପସନ୍ଦ୍। ପସନ୍ଦ୍ କ ବୋହୁତ୍ ପସନ୍ଦ୍ ରଜରେ ଦୋଳି ଖେଳିବା ମଜା ପର୍ବରେ ନାହିଁ। ବାସ୍ ଏତିକି ଚାରି
ରଜକୁ ସେ
ଅଁ ରଜ ସାଧାରଣତଃ ଚାରି ଦିନ ପାଳନ କରାଯାଏ। ରଜାର ପୂର୍ବ ଦିନକୁ ସଜବାଜ ବୋଲି କୁହାଯାଏ। ଅ ଏହାପରେ ପହିଲି ରଜ, ରଜ ସଂକ୍ରାନ୍ତି ଶେଷ ରଜ ବୋଲି ଧରାଯାଏ। ଏବଂ ଶେଷରେ ବାସୁମତୀ ସ୍ନାନ ହୁଏ ଏହି ଦିନ ଏବେ ବର୍ଷା ଋତୁ ଆରମ୍ଭ ହେଲା ବୋଲି ଧରାଯାଏ, ସାଧାରଣତଃ ମସ୍ ଲ ବାୟୁ ରଜ ମଧ୍ୟରେ ଆମ ଓଡିଶାରେ ଆମ ଓଡିଶାରେ ପ୍ରବେଶ କରେ। ତାପରେ ରଜକୁ ରଜ କିପରି କିପରି ପାଳନ କଲ?
ଓଡ଼ିଶାରେ ରଜ ପର୍ବ ହୋଉଛି ଏକ ପ୍ରମୁଖ ପର୍ବ। ଏହା ସାଧାରଣତଃ ଇଂରାଜୀ ମାସର ଜୁନ୍ ମାସରେ ପଡ଼େ। ଏବଂ ଓଡ଼ିଶା ଓଡ଼ିଆ ମାସର ଜ୍ୟେଷ୍ଠ ମାସରେ ପଡ଼େ। ଏହି ପର୍ବ ଖାସ୍ କରି ଝିଅ ପିଲା ମାନଙ୍କର ହୋଇଥାଏ। ବର୍ଷ ସାରା ଖୋଜୁଥାନ୍ତି। ରଜ କେବେ ଆସିବ ସେମାନେ ତାଙ୍କ ମନ ପସନ୍ଦର ଜିନିଷ ହେଲା ପିଠା ମିଠା ପଣସ ଓ ଆମ୍ବ। ଖାଇ ବୁଲାବୁଲି କରନ୍ତି ଏହି ରଜ ତିନି ଦିନ ସାଧାରଣ ତ ମନା କର ମନା କରାଯାଏ ଝିଅ ପିଲା ମାନଙ୍କୁ କାମଧନ୍ଦା ନ କରିବାକୁ ଖାଲି ପାଦରେ ଭୂମିରେ ନ ଚାଲିବାକୁ ବିଶ୍ଵାସ ଅଛି। ଏହି ଦିନ ଖାଲି ପାଦରେ ଝିଅ ମାନେ ମାଟିରେ ଚାଲିଲେ ମାଟି ମାକୁ କଷ୍ଟ ପ୍ରଥମ ରଜରେ ମୁଁ କପିଳାସ ଯାଇଥିଲି, ସେ ଠାରେ ବାବା କପିଳେଶ୍ୱରଙ୍କ ଦର୍ଶନ ସାରି ମୁଁ ଆଉ ମୋର ଜଣେ ସାଙ୍ଗ ମହାବିନାୟକ ଅଭିମୁ ଖେ ବାହାରିଲୁ କି ସୁନ୍ଦର ସେଇ ଜାଗା। ସତେ ଯେପରି ସ୍ଵୟଂ ଭଗବାନ ନିଜେ ପ୍ରକଟ ହେଇଛନ୍ତି ସେହିପରି ଦ୍ୱିତୀୟ ରଜରେ ସା ପାଗ ଖରାପ୍ ଯୋଗୁ ଘରେ ରହିଲି। ସେମିତି ଘରେ ଗୋଟିଏ ଦିନ କଟିଗଲା ତାପରେ ତୃତୀୟ ଦିନ ତୃତୀୟ ଦିନର ପାଳି ଦ୍ଵିତୀୟ ଦିନ ମୁଁ ଆଉ ମୋର ପାଞ୍ଚ ଜଣ ସାଙ୍ଗ ଗୋଟିଏ ପାର୍କକୁ ଗଲୁ। ସେଠାରେ ବିଭିନ୍ନ ପ୍ରକାରର ପୁଷ୍ପ ଗଛ ଏବଂ ଆକର୍ଷଣୀୟ ଘର ଦେଖିଲି। ଖାଲି ଆମେ ନୁହେଁ ଆହୁରି ଆମ ପରି ଅନେକ ଲୋକ ଯାଇଛନ୍ତି ସେଇ ପାର୍କ। ଏବଂ ସେଠାରେ ମୋର ଗୋଟିଏ, ଆଉ ଗୋଟିଏ ସାଙ୍ଗ ଦେଖା ହୋଇଗଲା। ଆମେ ସମସ୍ତେ ମିଶି ଗୋଟିଏ ଦୋକାନକୁ ଗଲୁ, ସେଠାରେ ଜଳଖିଆ କଲୁ ଏବଂ ସନ୍ଧ୍ୟା ହୋଇଗଲା। ତାପରେ ଘରକୁ ପଳେଇ ଆସିଲି ଏବଂ ପରଦିନ ବାସୁମତୀ ସ୍ନାନ ହୁଏ। ଆମ ଓଡ଼ିଶାର ପରମ୍ପରା ଏହା ବିଶ୍ୱାସ ଅଛି କି ସେଇଦିନ ପ୍ରଥମ ବର୍ଷା ହୁଏ, ଆକାଶ ସହ ମାଟିରେ ମିଶ୍ରଣ ହୁଏ, ଏହି ଦିନ ଠାରୁ ବର୍ଷା ଦିନ ଆରମ୍ଭ ହେଲା ବୋଲି ଧର ଯାଏ, ତୁମକୁ କେଉଁ ଋତୁ ପସନ୍ଦ?
ମତେ ଏ ବର୍ଷେ ଦିନ ପସନ୍ଦ। ଅ କଣ ପାଇଁ ନା କାରଣ ଏହି ଦିନକୁ ସମସ୍ତ ଚାଷୀ ଭାଇ ଅ ଚାଷୀ ଭାଇ ମାନେ ଉଚଛୁକର ସହିତ ଚାହିଁ ରହିଥାନ୍ତି। ବର୍ଷା ଦିନିଆ ବର୍ଷା ଦିନ